ହ୍ୟାଲୋ
ହାଲୋ।
ହଁ ହାଲୋ ଯାଏ।
ହଁ ହଁ ଭଲ ଅଛି।
ଆଛା। ତମ ଫ୍ୟାମିଲିରେ କିଏ କିଏ ଅଛନ୍ତି ଟିକେ କହିଲ ମୁଁ ତ କଥା ହଉଛି ସିନା ତମ ଫ୍ୟାମିଲି ବିଷୟରେ କିଛି ମୁଁ ଜାଣିନି ପଚାରେ?
ଆ ଫ୍ୟାମିଲିରେ ସେମିତିି ତ କେନାହାନ୍ତି ମୁଁ ମାମା ମାଇ ଆଉ ବାକି ପିଲାମାନେ।
ଆଛା ଆଚ୍ଛା ଆଉ ମା ବାପା?
ନାହାନ୍ତି।
ଆରେରେ ଆଚ୍ଛା ଆଚ୍ଛା ଭାଇ ଭଉଣୀ ବି କେହି ନାହାନ୍ତି ତମେ ଜଣେ ଏକା।
ହଁ ଆଉ ବାକି ମାଉସି। ଏମାନେ ସବୁ ଅଛନ୍ତି।
ହଁ ମାନେ ମାଆଙ୍କର ଭଉଣୀମାନେ ଅଛନ୍ତି ନାଇଁ କି। ଭଉଣୀ ଭାଇ ଅଛନ୍ତି। ଆଉ ବାବାଙ୍କର?
ବାବାଙ୍କର ବି ଭାଇମାନେ ଅଛନ୍ତି।
ଓହୋ ତମର ସାଙ୍ଗରେ ସେମାନଙ୍କର ରିଲେସନ ଅଛି ଯିବା ଆସିବା ହଉଛି କଥାବାର୍ତ୍ତା ହଉଛନ୍ତି।
ନା ନା।
ଆଛା ଆଛା କଣ ହେଇଥିଲା କି ବାବାଙ୍କୁ?
ବାବାଙ୍କ ଦେହ ଖରାପ ଥିଲା।
ଓହୋ- ।
ହଁ।
ହୁଁ। ଆଛା ଆଉ ମାଙ୍କର ମାଙ୍କର।
ତାଙ୍କର ବି ଦେହ ଖରାପ ନଥିଲା ବା ତାଙ୍କର ଶ୍ୱାସ ଥିଲା ତ ସେଥିପାଇଁ।
ଓହୋ ତାଙ୍କ ମାନେ ଆସ ଥିଲା ନାଇଁ। ଆଚ୍ଛା ଆଚ୍ଛା। କେତେ ଦିନ ହେଇଗଲା ବାପା ମାଙ୍କର ଇଏହେଇକି?
ଅ। ସାତ ଆଠ ବର୍ଷ ହେଲାଣି।
ବେଶୀ ସମୟ ହେଲା ନାଇଁ। ସବୁବେଳେ ତମେ ମାମୁଙ୍କ ସ ସାଙ୍ଗରେ ହିଁ ରହୁଛ ନା।
ହଁ ହଁ।
ଆଉ ଏମାନେ କେମିତି ତମ ସାଙ୍ଗରେ ବିହେଭ କରୁଛନ୍ତି କେମିତି ରହୁଛନ୍ତି ବ୍ୟବହାର କେମିତି ଅଛି ତମେ ତ ଗୋଟେ ଏକା ହେଇଗଲ।
ହ ସେମିତି ବେଶି।
ଚାଲଛି ନାଇଁ କି। ଆ ଆଜି କଲି ତ ସେଇ ଦୁନିଆ ଏକ ଏକା ସେମତି ଚାଲିବ ଆଉ କଣ କରିବା? ଯାଅ ତମର ଟାଇମ ପାସ କରିବ ସେମତି ଆଉ ଯେବେ ତମର ଭାଗ୍ୟ ଖୋ ଖୋଲିବ ସେତୋବେଳୁ ତମର ଇବ ଲାଇପ୍ ସେଟଲ ହବ। ହୁଁ ହୁଁ ହୁଁ। ଆଚ୍ଛା ଆଉ କଣ କୁହ। ମୋର ଆମେ ହେଲୁ ପାଞ୍ଚ ଭାଇ ଭଉଣୀ ବୁଝିଲା। ବାବାଙ୍କର ମୋର ଏକ୍ସ ପାୟାର ହେଇଗଲେ ଦୁଇ ହଜାର ଷୋହଳରେ। ମା ଅଛନ୍ତି। ମାଙ୍କର ବି ଏବେ ସେମତି କିଛି ଭଲ ରହୁନି ଦେହ କେତେବେଳେ କେମତି ଖାଉଚି। ତାଙ୍କର ବି ଆସ୍ତମା ପ୍ରୋବ୍ଲେମ ଅଛି। ହଁ ମା ଅଛନ୍ତି ଆମେ ପା ଯେ ଭାଇ ଭଉଣୀ ମୁଁ ବଡ଼। ଆଉ ମଝିଆ ଭଉଣୀଟା ଆମର ବିଶାଖାପାଟନମରେ ବାହା ହେଇଚି। ସାନ ଭଉଣୀ ଗୋଟେ ଅ ଛି ଦି ଭାଇ ବାହା ହେଇ ସାରିଲେଣି। ଗୋଟେ ହାଇଦ୍ରାବାଦ ପାଖରେ ବାରଙ୍ଗାଲରେ ଅଛି ସେଇଠି ସେ ବାହାହେଲା ଖାଜିପେଟରେ ହଁ। ଆ ତେଲେଙ୍ଗାନା ଖାଜିପେଟରେ ସିଏ ବାହା ହେଲା। ଲା ସିଏ ବାହା ହେଇ ନାହାନ୍ତି। ଆଉ ଛୋଟ ଭାଇ ଅଛି ସିଏ ଆମର ଏଇ ଆମର ଓଡ଼ିଶାରେ ହିଁ ସିଏ ବାହା ହେଲା। ଆଉ ମୋର ତ କେହି ପିଲା କିଏ ନାହାନ୍ତି ମଝିଆଁ ଭୋଉଣୀକୁ ଦିଟା ଝିଅ ଆଉ ସାନ ତ ବାହା ହେଇନି ଦିଟା ଭାଇକୁ ବଡ଼ ଭାଇର ତିନିଟା ଝିଅ ସାନ ଭାଇ ଗୋଟେ ପୁଅ ହେଇଚି ଆଉ। ଆଉ ମଝିଆ ଭଉଣୀର ହଁ। ଆଁ?
ବଡ଼ ଫ୍ୟାମିଲି ଆପଣଙ୍କର।
ଆଉ ମଝିଆଁ ଭୋଉଣୀର ତ ବଡ଼ ଝିଅ ସ ଟେନ୍ଥ ଦେଲା ଆଉ ସ୍କୁଲ ଟପର ହେଲା ଆଉ ପୁଣି ସିଏ ଆମର ଆନ୍ଧ୍ରପ୍ରଦେଶ ଷ୍ଟେଟ୍ ରେ ସିଏ ଫୋଟିନ୍ଥ ରିଆଙ୍କ୍ ଆଣିଲା।
ଆଚ୍ଛା।
ହୁଁ ଦାଟିନ୍ଥ ଷ୍ଟୁଡେଣ୍ଟସ୍ ପାଖରେ ସିଏ ଫୋଟିନ୍ ଥିଲା ଛଅ ଲକ୍ଷ ଚାଳିଶ ହଜାର ଷ୍ଟୁଡେଣ୍ଟ ଦେଇଥିଲେ ପରୀକ୍ଷା ଆନ୍ଧ୍ରପ୍ରଦେଶରେ ସେଇଥିରେ ସେ ଚୋଉଦ ରିଆଙ୍କ୍ ର ଥିଲା ଆଉ।
ଭଲ ମାର୍କ ଅଛି ତାହେଲେ।
କି ସିଏ ଏବେ ନେଲା ଏମ୍ ପି ସି ନେଲା। ଏମ୍ ପି ସି ନେ କି କଲେଜ ହଁ କ ମୁଇ ଇ ବିଶାଖାପଟନମ୍ କଲେଜ ଜଏନ୍ କରିଛି। ଏବେ ସେ ଆସିକି ଅଛି ବ ଅ ଯେ କୋହୁଚି ଏବେ ସ୍କୁଲ କଲେଜ ଫିଟିଯିବ ତ ଏକ ଦୁଇରେ ଚାଲିଯିବ ବୋଲି କହୁଥିଲା। ହଁ ସେ କଣ ଇଞ୍ଜିନିୟରିଂ କଣ କରିବ। ଭଲ ଅଛି ତ ନଲେଜ ଭଲ ପାଠ ଭଲ ଅଛି।
ନା ଯଦି ସେଇ ହିଁ ଚଲିଚି ଭାଇ ଇଏ ପାଠରେ ଉଁ
ଆଁ?
ଆଜିକାଲି ତ ସେମତି ହେଇ ଚାଲିଚି ପାଠ ଯୋଉଠି ଅଛି। ତାହେଲେ ଆଉ କିଛି ଦରକାର ନାହିଁ। ତାକୁ ପାଠ ହଁ ଫାଷ୍ଟେ ଇମ୍ପୋଟାନ୍ସ ଦୋଉଛି।
ତମର କଣ ଅଛି କହିଲ।
ମୋର ଗ୍ରାଜୁଏସନ୍ ସରିଲା। ଗ୍ରାଜୁଏସନ୍ ସରିଲା ଏବେ ହଁ ହୁଁ।
ଆଛା ଆଛା କଣ ହେଲା ରେଜଲ୍ଟ?
ସେକେଣ୍ଡ ଡିଭିଜନ।
ହଁ ଆଉ ତାପରେ ଆଜ୍ଞା ଫର୍ଦର ଷ୍ଟଡି କରିବ?
ହଁ ଷ୍ଟଡ଼ି ତ ହବନି ସେ ଷ୍ଟଡି ତ ଆଉ କିଛି କରିବିନି ବାକି ଏଣ୍ଟ୍ରାନ୍ସ ବାକି ଦବା କଥା।
ଅଁ।
ନିଜେ ପଢ଼ିକି ଏକ୍ଜାମ୍ ଦବା କଥା ଆଉ ଖାଲି ଗମେଣ୍ଟର ଏକ୍ଜାମ୍ ପାଇଁ ଜବ୍ ମାନଙ୍କ ପାଇଁ।
କିଛି ମିଳିଗଲେ ତମର ହେଇଯିବ ନା?
ସେଥିପାଇଁ ହିଁ ପ୍ରିପାରେସନ୍ ହବା କଥା ସିଟିରେ ପକା ହେଇଛି ତ ସେଥିପାଇଁ ପଢ଼ିଆ ପାଇଁ ପଡ଼ୁଛି।
ହ ହୋ ହ ହ ମୁଁ ତ ପୋଷ୍ଟ ଗ୍ରାଜୁଏସନ୍ କଲି ଏବେ ତ ବର୍ତ୍ତମାନ ହାଉସ ୱାଇଫ ଅଛି ନା। ହୁଁ ଅବି ପଢାପଢି ସରିଲା ହାଉସ୍ ଆଛା।
କିଛି ଯବ୍ କରୁନାହାନ୍ତି?
କରୁନି। ଆଗେ କଣ ଯେ ପଢ଼ା ପଢ଼ି ହେଲା ଖାଲି ଡିଗ୍ରୀ ଦରକାର ଥିଲା ଡିଗ୍ରୀ ହେଇଗଲା ପରେ ହେଇଗଲା। କାମ ଏବେ ସେମିତି ନାଇଁ ଡିଗ୍ରୀ ଏବେ କିଛି କାମ ଫାମ ଏବେ ପାଠ ପଢ଼ିବ ଚାକିରି କରିବ ହେଲା ହଁ ଆଗେ କଣ ହଁ ଆଗେ କଣ ଥିଲା ନା ନଲେଜ୍ ହେଇଗଲା ପଢ଼ା ପଢ଼ି ନିଜ ଫ୍ୟାମିଲି ହବ ପିଲା ପିଲି ହବ ପଢ଼େଇ ଦବ ତାପରେ ଆରାମରେ ରହିବ ସେମିତି ବୁଦ୍ଧି ଥିଲା। ମା ବାପାଙ୍କର ଛାଡ଼ୁ ନଥିଲେ କୋଉଠି। ଏବେ କଣ ଯେ ଏବେ ଟିକେ ଝିଅ ପଢିଲା ବା ପୁଅ ପଢ଼ିଲା ମାନେ ମା ବାପା ଆଗେ ତାଙ୍କର ପରିସର ଦଉଛନ୍ତି ନା ତମେ ଭଲ ପଢ଼ ଭଲ ପଢ଼ି ଆଗ ଚାକିରି କର।
ଚାକିରି ହଉ ଫାଷ୍ଟ ଜବ୍ ଦେଖୁଛନ୍ତି ଏବେ ଆଗ ଫ୍ୟାମିଲି ଏମିତି ନଥିଲା ଯେ ଆଗ ଫ୍ୟାମିଲି ଏତେ ଆଗକୁ ଯାଇନଥିଲେ ଏବେ ଯେମିତି ଦେଶ ଆମେମାନେ ଆଗକୁ ଯାଉଛ ତ ସେତବେଳେ ଏମିତି କିଛି ନଥିଲା ସେଇ ସେ ଟାଇମ୍ ରେ ଗାଁରେ ଲୋକମାନେ ରହିକି ଗାଁକୁ ଟିକେ ଦେଉଥିଲେ ତ ଏବେ ସବୁ ବାହାରକୁ ଯାଇକିରି ଏମିତି ସବୁ ନହେଲେ ଏବେବି ଗୋଟେ ଗୋଟେ ଗାଁ ମାନଙ୍କରେ ଥାଉଛନ୍ତି ଯେମିତି ପାଠ ପଢ଼ିଆ କୁ ଛାଡୁନାହାଁନ୍ତି
ହୁଁ ଏବେ ଏବେ ବି ଚାଲିଛି ସେମତି ହଁ ଏବେ ବି ଚାଲିଛି। ବେଶୀ ପାଠ ପଢ଼ି କଣ କରବି ଝିଅ ତ ହେଲା ସେ ଚୁଲି କାମ କରିବ। ଆଉ ବେଶୀ ପଢ଼ାଅନି ବୋଲି ସେଇଟା ଏବେ ବି ଅଛି। ସେ ବୁଦ୍ଧି ଅଛି ମଣିଷଙ୍କର। ବହୁତ କମ୍ ଲୋକ
ନଁ କରିବା ଦରକାର।
ସେଟା ତ ମେନ୍ ନା। ଝିଅକୁ କଣ ପଢ଼େଇବ କଣ କରିବ ଝିଅ ହୁଁ ଟାଉନ୍ ଏରିଆରେ ମା ବାପା ଝିଅ କୁ ପଢ଼ଉଛନ୍ତି ହଉଛି ସେ ନା ଏଇ ଗାଉଁଳିଆ ଲୋକ ଯାକ ବେଶୀ ପଢ଼ଉନାହାନ୍ତି। ସେମାନେ ଖାଲି ଯାହାଅଛି କଣ ହଁ ଟେ
ନାଇଁ ଯଦି ପ୍ରସ୍ତାବ ଠିକ୍ ହେଇଗଲା ତାହେଲେ ମ୍ୟାରେଜ କରିଦିଅ ବାସ୍ ଏତିକି ଆଉକିଛି ନାହିଁ। ମାନେ ଝିଅ ମାନଙ୍କୁ ପଢ଼େଇବା ପାଇଁ ଗୋଟେ ଗୋଟେ ଫାମିଲି ଝିଅ ମାନଙ୍କୁ ପଢ଼େଇବା ପାଇଁ ପଇସା ତ ଅକଛି କିନ୍ତୁ ମ୍ୟାରେଜ କରିବା ପାଇଁ ପଇସା ତ ଅଛି।
ଆଉ କଣ ଭ
ଏମିତି ହିଁ କରୁଛନ୍ତି ମୁଁ ଦେଖିଛି କେତେ ଜାଗାରେ ହଁ ତ ନିଜେ ହିଁ ବାହା ହେଇ ପାରିବ ନା
ସେଇଟା ନା ପାଠ ପଢିବ ନିଜ ଗୋଡରେ ସେ ଠିଆ ହବ ସେଇଟା ଦେଖୁନାହାନ୍ତି ଆଛା ଆଉ କଣ? ଆଉ ତମର ମାମୁଙ୍କର ଫ୍ୟାମିଲିରେ ପୁଅ ଝିଅ
ହଁ ଗୋଟେ ପୁଅ ଗୋଟେ ଛିଅ
ପଢୁଛନ୍ତି ସେମାନେ
ହଁ ପଢୁଛନ୍ତି ଆ ମା ବେଶୀ‌ ଛୋଟ ଅଛନ୍ତି। ଜଣଙ୍କ ଫାଇଭ କ୍ଲାସ ଜଣଙ୍କର ଫାଇଭ କ୍ଲାସ ଜଣଙ୍କର ଥ୍ରୀ କ୍ଲାସ୍
ଓ ହୋ ୟିୟର
ହୁଁ
ଅଛନ୍ତି ଆଉ। ଆଉ ତମର ମାମୁଁ କଣ କରୁଛନ୍ତି।
ଦୋକାନ ଦେଇ ଛନ୍ତି।
ଓହୋ ମାଇଁ
ମୋବାଇଲ ଦୋକାନ ମାଇଁ ହାଉସ ୱାଇଫ। ହ ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହଁ ମ୍ୟାାମ କୁହନ୍ତୁ।
ମାଇଁ ମାଇଁ କେତେ ପଢିଛନ୍ତି।
ମାଇଁ ଟେନ୍ଥ।
ଓହୋ ସେ ବି ବେଶି ପଢିଲେନି କି ନି
ହୁଁଁ ଏଇୟା କରବିି ବାପା ମା ନାହାନ୍ତି। ତ ତାଙ୍କ ଦଦାଖୁଡ଼ି ତାଙ୍କ ଘରେ ରଖିଥିଲେ। ମ୍ୟାରେଜ କରିକି ଟାଙ୍କେ ତାଙ୍କେ ବି ଅଧିକ ପଢିନାହାନ୍ତି ତାଙ୍କେ ପଢି ପାରିଥାନ୍ତେ ମାନେ କମ୍ ଏଜ୍ ତାଙ୍କର ଯେତେବେଳେ ବାପା ମା ମରିଗେ ତ ପାଠପଢ଼ା ସେଠି ବନ୍ଦ କରିଦେଇଥିଲେ।
ଓ ହୋ
ତ ଚାରି ପାଞ୍ଚ ବର୍ଷ ତାଙ୍କ ବାପା ମାଆଙ୍କ ହେଲା ପରେ ଡେଥ ହେଲା ପରେ ଚାରି ପାଞ୍ଚ ବର୍ଷ ପରେ ଆଉଥରେ ଜଏନ୍ ଥିଲୁ ତ ଟେନ୍ଥ ହିଁ ହେଇଛିଉ।
ହଁ ହଁ ହଁ
ତାପରେ ଦଦା ଖୁଡି ଯେତେବେଳେ ରଖିଥିଲେ।
ହୁଁ ହୁଁ ଆଜିକାଲି ଏଇଟା ହିଁ ଅଛି ମଣିଷ ସଂଙ୍ଗରେ ଆ କଣ? ମୋର ତ ଭାଇର ବଡ ଝିଅ ଏ ସେ ଫୋର୍ଥ କୁ ଗଲା। ଇଂଲିଶ ମିଡିୟାମ ରେ ପଢ଼ଛି କନଭେଣ୍ଟ ଆ ଝିଅ ଟା ଗଲା ଥାଡ୍ କୁ ଆଉ ଛୋଟ ଝିଅ ଟା ଏବେ ଜଏନ୍ ହେଇଛି ଆଉ ରେ ଜଏନ୍ ହେଇଛି ସାନ ଭାଇ ର ତ ପୁଅ ହେଇଛି ତା ଦେଢ ବର୍ଷ ହେଲାଣି ଛ ମଝିଆ ଭଉଣୀ ଟା ଝିଅ ଟେ କଲେଜ୍ ଗଲା ଛୋଟ ଏବେ ସେ ଷ୍ଟାଣ୍ଡାର୍ଡ ୱାନ୍ ୟୁ କେଜି କୁ ଗଲା ପରା ସି ବ ଗ୍ୟାପ୍ ଅଛି ବଡ ଝଅକୁ ସାନ ଝିଅକୁ
ହଁ ହଁ ହେଲେ ଦେଖିକି ତାଙ୍କେ ଇଏ କରିବନ ଆଉ ସେମିତି ମାନେ ଆଜିକାଲି ପିଲା ସକା ଜନ୍ମା କରିବା ବି ଏତେ ସହଜ ନଁ ଏକମ ତାଙ୍କ ପାଠ ପଢ଼ିବେ ତାଙ୍କୁ ରହିବା ଖାଇବା ଏଗୁ ସବୁ ପିଲାଙ୍କର ଦେଖିବାକୁ ପଡ଼ିବ ଦେହ ଖରାପ ସବୁ ଜିନିଷ ଅଛି ନା ତ ଫ୍ୟାମିଲିରେ ଏମିତି ନାହିଁ ଯେ ଫ୍ୟାମିଲିରେ ଜଣେ ଇନକମ କରିକିରି ଏତେ ସବୁ କରିହବ। କିନ୍ତୁ ମୁଁ ଚାହିଁରେ ତ ଦିଇ ଜଣ ଫ୍ୟାମିଲିରେ ଦିଇ ଜଣ ଯହିଁ ଇନକମ୍ କରିବା ଦରକାର।
ହଁ ଆ ଏବେ ସେମିତି ଅଛି ନା ସିଚୁଏସନ ସେମିତି ଅଛି। ହଜବେଣ୍ଡ ୱାଇଫ ଦି ଜଣ ଚାକିରି କଲେ ବା ଯାହା ବି କରନ୍ତି ଚାକିର କରନ୍ତୁ ବିଜନେସ କରନ୍ତି ଯାହା କରନ୍ତିୁ ଦି ଜଣ ରୋଜଗାର କଲେ ଯାଇକି ଫ୍ୟାମିଲି ଟା ଶାନ୍ତିରେ ଚଳିବ। ଜଣେ କଲେ ବି ଶାନ୍ତି ରହିବନି ଘରେ ଅଶାନ୍ତି ହିଁ ରହିବ। କାଇହିଁ ଆଜିିକାଲି ଯେତିି ମହଙ୍ଗାଇ ଅଛି। ହଁ ଯେତିି ମଣିଷ ଯେତିକି ହଇରାଣ ହଉଛନ୍ତି ନା ଜଣଙ୍କ ରୋଜଗାରରେ କିଛି ହବନି। ଦି ଜଣ କଲେ ଯକି ହବ। ସମିତି ହେଛି ଆଉ। ତମେ ଏଇ ଦେଖ ଦେଖିକି ପଢ କୋଉଠି ହେଲେ ପ୍ରାଇଭେଟ ଭ ଚାକିରୀ ମିଳିଲେ ଯାଇକି ଟିଚରସିପ ମଧ୍ୟ ଆରାମରେ କରିବ। ବୁଝିଲ ହଁ ସେଟା କଲେ ଭଲ ହୁଅନ୍ତା କାହିଁ ବଲେ କିଛି ନ କରିକି ଏମିତି ଘରେ ମାମୁଁ ମାଇଙ୍କ ସାଙ୍ଗରେ ରହିଲେ ବି ହବନି ନା
ହଁ ବେଶ କେତେ ଦିନ ଲଖେ ରଖବେ ଗ୍ରୀନଲାଣ୍ଡ ଏଯେ ହେଇଗଲାଣି ଯଦି ତାଙ୍କର ମ୍ୟାରେଜ୍ କରିବାପାଇଁ ଦେଖିବେ।
ହୁଁ ହୁଁ ହୁଁ
ତ ଫ୍ୟାମିଲି ମାନେ ଯୋଉ ଜାଗାରେ ବାପା ମା ନାହାଁନ୍ତି ସେ ଜାଗାରେ ଏବେ
ସେଇଟା ତମର ତମେ ବାପା ମାଆଙ୍କୁ ଗୋଟେ ଆଡ଼ ଝିଅ ହେଲା ନାଇଁ କି ଆଉ ଗୋଟେ ଝିଅ କି ପୁଅ କି ଥିଲେ ଭଲ ହୁଅନ୍ତା କଣ କରିବା?
ନ ହେଇକି ବି ଅଛି ତ ଠିକ ଅଛି କଣ ନା ମାମା ମାଇଁ ବି ରଖି ଥାନ୍ତେ ନା ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହଁ ମ୍ୟାମ୍ ଠିକ୍ ଅଛି ଆପଣଙ୍କର ଟାଇମ୍ ବି ହେଇଯାଇଛି।
ହଁ ହ୍ୟାଲୋ
ହାଲୋ
ହ୍ୟାଲୋ
ହଁ ମ୍ୟାାମ୍ ଆବାଜ ଆସୁଚି ଆପଣଙ୍କର।
ହଁ ହଁ ଆସୁଚି ଆସୁଚି ହଁ ଆମର ଚାଲଚି। ଆଁଟ୍ ଠିକ୍ ଅଛି ଦେଖ ଯାହା ଅଛି ଦେଖିକି ଚାଲିବ ଫ୍ୟାମିଲିକୁ ନେଇକି ବୁଝିଲ। ହେଟା ଆଉ ପିଅ ହଁ ପୁରୁଣା କଥା ଗୁଡ଼ାକ ମନେ ପକେଇକି ଚାଲିଲେ ତ ହବନି ଯାହା ଅଛି ଫିଉଚଡ଼କୁୁ ଦେଖ ଆଗୁକୁ କେମତି କରିବା କଣ କରିବା ସେଇ ଅନୁସାରେ ଚାଲିବ ଆଁ। ହଉ ଠିକ୍ ଅଛି ଓ କେ ଓକେ ଠିକ୍ ଅଛି ହଁ ରହିଲି ହଁ ବାଏ।
ହଁ।